ହ୍ୟାଲୋ ହଁ। ଥାଉ ମୁଁ କାଟିଦବି।
କି?
ଯଉ କଣ କରୁଛୁ?
କଣ କରିବୁ କିଛି ନାହିଁ। କିଛି ନହିଁ ସକା ଏଇ
କଣ ନେଟାର୍କ ପାଉନ ବୋଧେ କଣ କହ ହ୍ୟାଲୋ
ମୁଁ ସ୍କୁ ଏୟୀ ବସିଛି।
ଓହୋ କଣ ଖାଇଥିଲେ କି?
ମୁଁ ଏ କ୍ଷୀର ବିସ୍କୁଟୁ କ୍ଷୀର ବିସ୍କୁଟୁ। ସେଠୁ ଖାଇ ଦେଇଥିଲେ।
ଓ ହୋ। ଆଉ
ତୁ ଯା ସ୍କୁଲରୁ ନେଇଯିବେ। ଆଉ ହଉ ଆଉ କଣ?
ଆ
ଦିନରେ ଦିନରେ ରୋଷେଇ କଣ ନେଟୱାର୍କ ପାଉନି ନା କଣ ଦିନରେ ରୋଷେଇ କଣ? ଦିନରେ ରୋଷେଇ କଣ?
କନି କରିବି ଆଜ୍ଞା। ଅହ ହଉ ହଁ ହ